ହୁ
ହଁ କଁ କରୁଛନ୍ତି?
ହଁ ମୁଁ ଏଇନା ବସିଛି ଆଉ କଣ କରିବି ଆଉ କଁ
ହଁ ଖାଇସାରିଲଣି ନାଁ ନାଇଁ?
ଉଁ ଉଁ ଖାଇ ସାରିଲିଣି ଭୋଜି ଥିଲା ଆଜି ଗୋଟେ ଆମର ବ୍ୟାଚ୍ ଫିଷ୍ଟ୍ ଗୋ ଟେ ଥିଲା।
ହ
ହଁ ସେଠୁ ଖାଇକି ଆଇଚି ଜଷ୍ଟ୍ ବସିଛି ଆଉ।
ଆ କଣ କଣ ହେଇ
ଭୋଜିରେ ହେଇ ଥିଲା ଭାତ ଡାଲି ଏ ଚିକେନ୍ ଆଉ ସାଲାଡ଼ ଛତୁ ଏତ ଆଉ ପାମ୍ପଡ଼ ଆଉ ଏତିକି ଆଉ।
ମାନେ କେତେ ଜଣ ପିଲା କରୁଥିଲେ ଆପଣ?
ଉଁ ହେଇଥିବ ଚାଳିଶ ଚାଳିଶ ପଚାଶ ଜଣ ସେମିତି ଆଉ।
ମାନେ ତମର ଏତେ ଜଣ ପିଲା ସବୁ ଆଟେନ୍ କରିଥିଲେ ଆସିକି?
ହଁ ହଁ ହଁ ଏଇଟା ଆମର ଗୋଟେ ଫିଲ୍ଡରେ ମାନେ ଫିଲ୍ଡରେ ଆମେ ଗୋଟେ କରିଥିଲୁ ଫିଲ୍ଡ ଛୁଆ ଆଉ।
ହଁ ହଁ ଜାଣିିଲି ଜାଣିିଲି ଆଉ ପାଗ କେମିତି ଦେଇଛି ବର୍ଷା ହଉଛି ନାଁ ନାହିଁ?
ଆଉ ବର୍ଷା ତ ଏଇ ଘଡଘଡ ଶୁଭୁଥିବ ଆପଣଙ୍କୁ ହେ ଘଡଘଡି ମାରୁଛି ସେ ବର୍ଷା ପକଉ ଛି ଟିକେ ଟିକେ।
ହଁ ହଁ ଲାଇନି?
ଲାଇନ୍ ତ କାଟି ଦେଇଛି ଏପର୍ଯ୍ୟନ୍ତ ଆସିନି ଆସୁଛି ଯାଉଛି ଆଉଛି ଏମିତି ହଉଛି ଆଉ।
ହଁ ହଁ। ଆଉ ରାତିକି କଣ ଖାଇବେ? ନା ସେ ଆଉଥରେ କଣ
ନାଇଁ ନାଇଁ ରା ତିକି ନା ରାତିକି ଆମର, ତ ଆଜି ଘରେ ମାଛ ତରକାରୀ ହେଇଥିଲା। ମାଛ ତରକାରୀ, ଭାତ ହେ ଇଥିଲା ରାତିକି ଦେଖିବା, ଆଉ ମାଛ ତରକାରୀ ଥିବ ଭାତ ଖାଇବା ଆଉ। ଭାତ ନହେଲେ ରୁଟି ଆଉ।
ହଁ- ହଁ ଆଉ ଆଉ ଏବେ କଣ କରୁଛନ୍ତି?
ଏବେ ତ ବସିଛି, ଦେଖିବା ବର୍ଷା ତ ପକଉଛି କୁଆଡେ ଯାଇ ହଉନି? ସନ୍ଧ୍ୟା ବେଳକୁ ବର୍ଷା ଛାଡିଲେ, ଆଠଟା ନଅଟା ବେଳକୁ ଦେଖିଆ ଯିବା ଆଉ।
ଆଉ ଆଉ
ଓ ହୋ ଆପଣ ଏଇନା କଣ କରୁଛନ୍ତି?
ମୁଁ ଏବେ ବସିଛି ଆଉ।
ବସିଛନ୍ତି। ହଁ -ହଁ ଖାଇ ସାଇଲେଣି ନା ଖାଇନାହାନ୍ତି କିଛି?
ହଁ ଖରାବେଳେ ଖାଇଥିଲି ଭାତ ଆଉ ଚିକେନ୍ ତରକାରୀ। ପଖାଳ ଭାତକୁ ଚିକେନ୍।
ହଁ ପଖାଳ ଭାତକୁ ଚିକେନ୍।
ହଁ।
ହଁ- ହଁ।
ଆଉ ଭୋଜିରେ ମାନେ, ତମ ମାନେ ସବୁ ରୋଷେଇ କରୁଥିଲ?
ଆମେ ନାଇଁ ରୋଷେଇଆ ନୁହେଁ, ସେ ଆମ ବଡ ଭାଇ ଜଣେ ସେ ରୋଷେଇ କରିଥିଲେ, ଆଉ ଆମେ ଖାଲି ସହଯୋଗ କରିଦେଇଥିଲୁ ଆଉ।
ହଁ- ହଁ।
ହଉ। ମାନେ ରାତିକି କଣ କେମିତି ହବ ହବ, ମାନେ ରୋଷେଇ କେମିତି କଣ ହବ ଆପଣଙ୍କ ସିଆଡେ?
ଏଇ ଆମର ତ ହେଇ ରୁଟି କୁ ଚିକେନ୍, ଯାହା ମାନେ ଅଛି ଯୋଉ ଖରାବେଳେ ଆଣିଥିଲୁ। ସେ ଆଉ ରୁଟିକୁ ଚିକେନ
ହଁ- ହଁ।
ହ
ହଁ ଆପଣ ସିଆଡେ, କେମିତି କଣ ମାନେ ବୁଲାବୁଲି କରିଥିଲେ? ରଜକୁ କେମିତି କଣ ହେ ଇଥିଲା ଆପଣଙ୍କ ସିଆଡେ?
ହଁ ସେଇଆଡେ, ଇଆଡେ ତ ସବୁ ଦୋଳି ଫୋଳି ବନ୍ଧା ହେଇଥିଲା, ପିଠା ପିଠା ଖାଇଥିଲୁ। ଆଉ ବୁଲି ଥିଲୁ, ଏମିତି ମାନେ ସାଙ୍ଗସାଥି ହେଇକି ବୁଲିଥିଲୁ ଆଉ। ଏବେ ତ ଆଉ ମାନେ ଯେମିତି ଯେତେ ବଡ ହେଲା ପରେ, ଯେମିତି ଆଉ ଇଚ୍ଛା ହିଁ ହଉନି। ମାନେ ଯେ ଯେମିତି ସବୁ ବଡ ହଉଚେ, ସେତେ ସବୁ ମାନେ ପର୍ବପର୍ବାଣୀ ଇଚ୍ଛା ଆଉ ମରିଯାଉଛି।
ହଁ- ହଁ। ଆଁ ଇଚ୍ଛା ହବନି, ବଡ ହେଇ ଆଇଲେଣି। ଏଇ ତ ଆଉ କୁଆଡେ ତ ଯାଇ ଇ ହଉନି ଆଉ। ସବୁ ଖରା ମାନେ, ବର୍ଷା ପାଗ ମାନେ ଚେଞ୍ଜ ହେଲାଣି ସବୁ ପାଗ।
ହଁ ପାଗ ବି ତା ସହିତ, ଚେଞ୍ଜ ହଉଛି ହଁ।
ଓ।
ଆଉ ଚାରିଟା ବେଳେ, କଣ ଖାଆନ୍ତି ନା ଖାଆନ୍ତିନି କିଛି?
ମାନେ
ଚାରିଟା ବେଳେ ମାନେ କଣ ଖାଆନ୍ତି କି କିଛି
ନାଇଁ ଚାରିଟା ବେଳକୁ ସେମିତି କିଛି ନାଇଁ। ସନ୍ଧ୍ୟା ବେଳକୁ, ସେ ପାଞ୍ଚଟା ଛଅଟା ବେଳକୁ ସେମିତି ଖାଉ। ଆଜି ତ ଭୋଜି ଥିଲା ଆଉ କୁଆଡେ କିଛି ଖାଇ ହେଲାନି।
ଓ ହୋ ଆଉ ଚାରିଟା ବେଳେ, ମାନେ ଚାଲା ବୁଲା କରନ୍ତି ନା? ଖାଲି ମାନେ ଏମ୍
ଚାଲିଲା ବୁଲା ତ କରୁନୁ ଚାରିଟା ପାଞ୍ଚଟା ବେଳକୁ ଆମେ ଯାଉ ମନ୍ଦିର ଯାଉ ମନ୍ଦିରରେ ଆଳ ହୁଏ ତାପରେ ଯୋଉ ମାନେ ମାନେ ମନ୍ଦିର ଯାଉ ଆାଳଟି ଫାଳଟି ହୁଏ ଆମେ ଆସୁ ହାରି ଆଜି ତ ଭୋଜି ହେଇଥିଲା ଆମେ ଏଇ ଯଷ୍ଟ ଆସିି ଘରେ ପହଞ୍ଚିଲା ଆଉ ଏଇନା ଆଉ ଯାଇ ହବନି ଏଇଟା ହିଁ ଆଳତ୍ତି ଟାଇମି ଟା। ଇଟି ସମୟରେ ମାନେ ଇଏ।
କୋଉ ମନ୍ଦିର ଏଠେ?
ତାରିଣୀ ମନ୍ଦିର।
ହଁ ହଁ ହୁଁ ସେଠି ଯାଇକି ବସନ୍ତି ଆଉ। ମାନେ ଏଇଟା ଗୋଟେ ଭଲ ଲାଗେ ଚାରିଟା ବେଳକୁ ଯାହା ହେଲେ ଆଳତି ଫାଳତି ଦେଖିବା ପାଇଁ ଠାକୁରଙ୍କର। ହଁ ଭାଇ କହ।
ହଁ ଏ ସମେ ତ ଆସନ୍ତି ସେ ସବୁ ଲୋକ ଆସନ୍ତି ମାନେ ବସା ଉଠା କରନ୍ତି ଆଳତି ହୁଏ। ହଁ। ଆ ଆପଣଙ୍କ ସିଆଡେ ମାନେ କେଏନ୍ତି କଣ ମାନେ ମାନେ ଭଲ ଜାଗା ଅଛି ମାନେ ବୁଲାବୁଲି କରିବା ପାଇଁ
ହଁ ଏପତ୍ ତ ହଁ ଅଛି ଅଛି ନା। ଏପଟେ ଆମର କପିଳାସ ଅଛି ସପ୍ତସର୍ଯ୍ୟା ଅଛି ଜୋରନ୍ଦା ଆଉ ଆଛି ସବୁ ଅନୁଗୁଳର ଅଛି ଜିନ୍ଦଳ ମନ୍ଦିର ଆଉ ସରଣ ଶିକ୍ଷେତ୍ର ସବୁ ଅଛି ଆଉ।
ହୁଁ ଯୋରନ୍ଦା।
ହଁ।
ହଁ ଜୋରନ୍ଧାର କେମିତ କଣ ମାନେ ହୁଏ ଏଇ ଯୋଉ ଆମର ଜାଗର ହଉ କି କଣ ହଉ
ମେଳା ମେଳା ହଁ ଜୋରନ୍ଦା ମେଳା ଗୋଟେ ହୁଏ ହଁ ଯୋରନ୍ଦା ମେଳା ତ ବିଶ୍ୱ ପ୍ରସିଦ୍ଧ ସେଇଠି ମାନେ ଏ ସବୁ ଆସନ୍ତି ବାହାର ଦେଶରୁ ବି ଲୋକ ଆସନ୍ତି। ତାପରେ ବହୁତ ବହୁତ ଭିଡ ହୁଏ ବଟ ପଡିଆରେ ଗୋଟେ ଗୋଟେ ଟାଇପ ର ହୁଏ ମାନେ ସବୁ ଜିନିଷ ମିଳେ ତାପରେ ପୁଣି ସେଇଠି କଣ ହଁ ଅଲେଖମହିମାଙ୍କର ଯୋଉ ମନ୍ଦିର ଥାଏ। ମନ୍ଦିରରେ ଦୀପତ ଜଳିକି ରୁହେ ମାନେ ଚାରି ପାଞ୍ଚ ଦିନ ଯେତିକି ଟାଇମ ହୁଏ ତାଙ୍କର ସେଟାରେ ସବୁ ଦୀପ ଜଳିକି ରହିଥାଏ।
ହୁଁ।
ଆଉ ସବୁ ମାନେ ଆ ଖିଆ ପିଆ ବୁଲାବୁଲି ସେମତି ଚାଲିଥାଏ ଯେମିତି ଲକ୍ଷ୍ମୀ ପୂଜା କି କିଛି ଗୋଟେ ଯାତ୍ରା ହେଲା କି ମେଳା ହେଲା।
ହୁଁ ହୁଁ ଆମେ ବି ଯାଇଥିଲୁ ଥରେ ଦି ଥରେ ଯାଇ ଥୀରୁ ବାହାରୁ ବାବା ଆସନ୍ତୁ ମାନେ ସେଇ ଯୋଉ ଆମର ଅଗ୍ନି କୁଣ୍ଡ ଭଳିଆ ଗୋଟେ ହୁଏ ସେଇଠି ଅଗ୍ନି ଜଳା ହୁଏ। ଏ ବାବା ଆସନ୍ତି ବୁଲାବୁଲି ଆମେ ଯାଇଛୁ ବୁଲାବୁଲି କରୁଛୁ ମାନେ ଭୟ ଲୋକ ଲୋକ ସବୁଆଦୁ ଆସନ୍ତି।
ହଁ ହଁ।
ହଁ ଆଉ ଗୋଟେ କୋଉଠି କହୁଥିଲ ଆଉ ଗୋଟେ କୋଉ ଜାଗା ଗୋଟେ କହୁନଥିଲେ କି
ହଁ କୋଉଠୁ କହିଲେ ମକର ସଂକ୍ରାନ୍ତି ନା
ଶଣ ଶିକ୍ଷିତ ଯୋଉଟା କହୁଥିଲେ ଏଇଟା ମାନେ କଣ ଆମେ ତ ଏ ଏବେ ନୂଆ ଶୁଣୁଛୁ।
ସେଇଟା ମାନେ ଗୋଟେ ଆପଣ ଦେଖିଛନ୍ତି ପୁରୀ ଜଗନ୍ନାଥ ମନ୍ଦିର ଯେମିତି ସେମିତି ପୁରା ହେଇଛି।
ଶରଣ ଶ୍ରୀକ୍ଷେତ୍ର ହଁ ହଁ ହଁ ହଁ ଏବେ ଆମେ ମାନେ ଇନଷ୍ଟାଗ୍ରାମରେ ଦେଖିଥିଲୁ ମାନେ ମାନେ ହଁ ଦେଖିଥିଲୁ ଏବେ ନୂଆ ପୁରୀ ମନ୍ଦିର ଗୋଟେ ବନା ହେଇଥିଲା।
ହଁ ହଁ ଯେମିତି କିି ଚା ଗଟେ ଯେମିତି ବନା ହେଇଛିି କେଦାରନାଥଙ୍କ ମନ୍ଦିର। ଶିବଙ୍କର ସେମିତି ଏଇଠି ସପଣ ଶ୍ରୀକ୍ଷେତ୍ର ମାନେ ଏଇଠି ବନା ହେଇଛି। ଗୋଟେ ନୂଆ ଆଖ ମନ୍ଦିରରେ ମାନେ ଯେମିତି ପୁରୀ ଆଖୃତି ଯେମିତି ଶ୍ରୀମନ୍ଦିର କରାହଉଛି ସେମିତି ଠାକୁରଙ୍କର ଜଗନ୍ନାଥଙ୍କର ଆଉ ଗୋଟେ କରାହେଇଛି।
ହଁ ମାନେ ଦ୍ୱିତ ମାନେ ସେଇଭଳିଆ ପୁରା କରାହେଇଛି ହଁ ହଁ। ହଁ ହଁ ହଁ। ହଉ ଦେଖିବା କେତେବେଳେ କେତଳ କେମିତି ଗୋଟେ ଯିବା ଆଉ ସିଆଡେ ଆଉ ବୁଲାବୁଲି
ଏଇ ଆଉ ଏଇ ତ ଆମ ଘର ପାଖ ଆଡୁ ତ ଆଉ।
ଘର ପାଖ ଓହୋ। ହଁ ଦେଖିବା କେମିତି ଗୋଟେ ଯିବା ସିଆଡେ ଗୋଟେ ବୁଲାବୁଲି ଆସିବା ଆଉ।
ହଁ ଆସିଲେ କହିବା ଆଉ ମାନେ ସେଇଠି ମାନେ ଆପଣ ଯାହା ମାନେ ପୁରୀରେ ଯାହା ଦେଖିବେ ଏଇଠି ସବୁ ସେମ୍ ଖାଲି ଟିକେ ଯଦି ବଡ ମାନେ ଠାକୁରଙ୍କ କହିବା କଥା ନୁହେଁ ମାନେ ଟିକେ ମନ୍ଦିର ଟା ଯଦି ସାନ ହବ।
ହଁ। ନାଇଁ ନାଇଁ ସିଏ ଆଉ କଣ ହଁ ସେକେଣ୍ଡ ମାନେ ପୁରୀ କହିଲେ ଆମର ହାତୀ ବାରିରେ ଯୋଉ ସେ ଜଗନ୍ନାଥ ରଥ ମନ୍ଦିର ସେଇଟା ଆ କୁହା ହଉଥିଲା। କୁହା ହଉଥିଲା ଏବେ ଯଦି ମାନେ ସେ ହଁ ସେଇ ଆକୃତିର ବନା ହେଇଛି ସବୁ ଲୋକ ଯାଉଥିବେ। ନା ଲୋକେ ଏହା
ପୁରା ମାନେ ଯେମିତି ଠାକୁର ରହିଛନ୍ତି ଶ୍ରୀମନ୍ଦିରରେ ସେମିତି ପୁରା ବନା ହେଇଛି। ଛି ଆକୃତିର।
ହୁଁ ହୁଁ ଦେବସ୍ନାନ ପୂର୍ଣ୍ଣିମା କେମିତି କଣ ପାଳନ କରାହେଇଥିଲା ସେଠି।
ହଁ ହେଇଠି ଯେମତି ମାନେ ପୁରୀରେ ଯେମତି ଠାକୁରଙ୍କୁ ଝୁଲେଇ ଝୁଲେଇ ଅଣା ସେମିତି ମାନେ ପୁରା ତ ଆଉ ଆପଣ ଦେଖିବେ କହିବେ ପୁରୀକୁ ଯିବା ଅପେକ୍ଷା ଏଇଠି ଦେଖିବା ଠାକୁରଙ୍କୁ ମାନେ ମାନେ ସବୁ ସେମ୍ ଆଉ। ପୁରା ହେଇଠି ପୁରା ଭଲରେ କରା ହେଇଥିଲା ବହୁତ ଲୋକ ଆସିଥିଲେ। କୁଆଡୁ ମାନେ ବହୁତ ଦୂରରୁ ଲୋକ ଆସିଥିଲେ ଆଉ ତାପରେ ଯେମତି ଶହେ ଆଠ ଗରା ପାଣି ଆସିଥିଲା ତାକୁ ରଙ୍ଗ ମଣ୍ଡପରେ ଗାଧେଇଲେ ଏମିତି ଆଉ। ଏଇ ବର୍ଷ କରା ହେଇଛି ନା ତ ଏ ବର୍ଷରୁ ରଥଯାତ୍ରା ଟା ବି ଭଲ ହବ।
ହୁଁ ହୁଁ ହୁଁ। ରଥ ନୂଆ।
ହୁଁ ତ ଆପଣ ସମୟ ପାଇଲେ କେତେବେଳେ ଆସିବେ ଇଆଡେ ଯଦି ତାହେଲେ
ହଉ ଯି ଯିବା କେତେବେଳେ ଆଉ କେତେବେଳେ ଯିବା ମାନେ ଭେଟ ହବା ଆଉ।
ହଁ ହଁ ହଁ ମତେ କହିବେ ଘର ପାଖରେ ପୁରା ତ ଅଛି।
ହଁ ହଁ ହଁ ଏବେ ଯିବା ରଥଯାତ୍ରା ବେଳକୁ ଯିବା ଆଉ। ହଁ ରଥଯାତ୍ରା ହଁ ଆମ ଆଡେ ବି ଟିକେ ଆସନ୍ତୁ ବୁଲାବୁଲି କରିକି ଯିବା ଆଉ।
ହଁ ହଁ ଯିବା ଆଉ ମାନେ ତମ ଆଡେ କୋଉ ମନ୍ଦିର କଣ ଅଛି?
ମନ୍ଦିର ବୋଲି ତ ଆପଣ ସେଇଆଡେ କହିଦେଲେ ସେଇ ଯୋଉ ଜଗନ୍ନାଥ ମନ୍ଦିର ସେଇ ଆମ ଗାଁ ସେ ପାଖ ଗାଁ ରେ ଗୋଟେ ଅଛି ଆମ ବାବା ବୁଦ୍ଧେଶ୍ଵର ମନ୍ଦିର ଜାଣିଥିବେ ନା ଜାଣିନାହାନ୍ତି?
ହଁ ହଁ ହଁ। ଜାଣି ଜାଣି ଜାଣି ଜାଣିଛି ଜାଣିଛି ହଁ ସପ୍ତେଶ୍ଵର ମନ୍ଦିର ଆଉ ବୁଦ୍ଧେଶ୍ଵର ମନ୍ଦିର। ସେଇଆଡ଼େ ତ ହଁ ହଁ ସେଇଆଡ ତ ସବୁବେଳେ ଯିବା ଆସିବା ଆମର ବି ଆଉ।
ହଁ ସିଆଡେ ଆସନ୍ତୁ କେତେବେଳେ ବୁଲାବୁଲି କରିକି ଯିବେ ଆଉ।
ହଁ ହଁ ହଁ ଯିବା ଏପଟେ ତାପରେ ତା ସେ ସେପଟେ କଣ ବ୍ରାହ୍ମଣୀ ନଦୀ
ଅ ବ୍ରାହ୍ମଣୀ ନଦୀ ଯାଇଛି ବ୍ରାହ୍ମଣୀ। ହଁ ଆସନ୍ତୁ କେତେବେଳେ ବୁଲାବୁଲି କରିକି ଯିବା ଆଉ।
ହଁ ସେଇ ଜାଗାଆଡେ ତ ମୋର ସବୁବେଳେ ପ୍ରାୟ ଟାଇମ ଯିବା ଆସି ଆଉ ଆପଣ ଯୁଆଡେ ଯ କହୁଛନ୍ତି ବୁଦ୍ଧେଶ୍ୱର ମନ୍ଦିର ଯୋଉଠି। ମାନେ ଘର ମାନେ କିଛି ହଉ ହଉ ଏବେ ଟିକେ ରଖୁଛି ମୁଁ।
ହଉ।